ହ୍ୟାଲୋ କଣ କରୁ ଜୋ
ଏଇଠି ଏନା ଖାଇକି ଆସିକି ବସିଚି ଆଉ।
ଆଛା କଣ ଖାଇଲୁ?
ଖାଇଲି ଭାତ ଆଉ ଯୋଉ ମିକ୍ଚର ଆଉ ଏମିତି ଆଳୁପୋଡା ସନ୍ତୁଳା।
ହଁ ହଁ କଣ ଗରମ ଖାଇଲୁ ନା ପଖାଳ?
ନାଇଁ ଗରମ ଖାଇଦେଲି।
ହଁ ଆଜି ତ ପାଗ ଭଲ ହେଇଛି ଆଉ ଆଉ କଣ କହ। ମୁଁ କଣ ପାଇଁ ତୋତେ କଲ୍ କରିଚି କହିଲୁ ଭାବିଲୁ? କଣ ଭାବିକି ଗୋଟେ ତ ତେ ମୁଁ କଲ କରିଥିବି
କଣ କଣ ବିଷୟରେ ବୋଧେ ପଚାରିଆ ପାଇଁ ଫୋନ କରିଥିବ ଆଉ।
ନାଇ ଲୋ ଏମିତି ଏ ଯୋଉ ମନେ ଅଛି ଆର୍ଥରକ ଜାଗରକୁ ଆମେ ଯୋଉ ଯାଇଥିଲେ ମନ୍ଦିରକୁ ସବୁତକ ଝିଅ।
ହଁ।
ହଁ ତୁ କିନ୍ତୁ ସୁନ୍ଦର ଦେଖାଉଥିଲୁ ଜାଣିଛୁ ନା ପିଙ୍କ କଲର ଶାଢୀରେ। ତୋ ମାମା ମତେ କହିଲେ ଦେଖ ମୋ ଝିଅ ପିନ୍ଧିଛି ଶାଢୀ ଦେଖ ଭଲ ଲାଗୁନି ମୁଁ କହିଲି ସୁନ୍ଦର ଦେଖାହାଉଛି ଯେତକ ଅଛନ୍ତି ପୁରା ବାରି ହେଇଯାଉଛି ଯେ ଗୋଲାପୀ କାରଣ କେ ପିନ୍ଧିନଥିଲେ ନା ତୁ ପିନ୍ଧିଥିଲୁ ପୁଣି ସେ ଶାଢ଼ୀଟା ମାନେ କଣ କହିଲୁ ଟିକେ ଗ୍ଲେ ଗ୍ଲେଜ୍ କରୁନି କି?
ହାଲୋ।
ଧଡ଼ି ଟା ଦେଖନୁ ଧଳା ଧଳା ଥିଲା। ତୁ ପୁଣି ମ୍ୟାଚିଂ ବ୍ଲାଉଜ ବି ବିିନ୍ଧିଛୁ। ପୁରା ମସ୍ତ ଦେଖା ହଉଥିଲା ମୁଁ କହିଲି ଏଇ ଶାଢୀ ଟା ତ ଆମେ କଥା ହେଇଥିଲୁ ଆଣିବୁ ବୋଲି ସାନିଆରେ ଏମିତି ଗୋଟେ ଥିଲା ଏ ମାନେ ଆଉ ଗୋଟେ ସାଙ୍ଗଟେ ଏମିତି ମିଶିକି ଦି ଜଣ ଯାକ ଆଣିବୁ ତିନି ଜଣଙ୍କର ଏକା ହବ ପିନ୍ଧିବୁ ଵୋଲି। ହେଲା। ତ ତୁ ଯେତେବେଳେ ଦେଖେଇହେଲୁ ହଁ ତୁ ଯେମତି ଦେଖିଦେଲୁ ବଢିଆ ଲାଗୁଛି ଆମେ ଦେଖିଲୁ ଗୋଟେ ଭଲ ହେଇଛିବେ ସେଏ ପିଞ୍ଚି ଆଉ ଗୋଟେ କଲର କଣ ମଗେଇବା ଆଉ ତାପରେ ସାନିଆ କହିଲା ନାଇଁ ତାକୁ ଗୋଲାପୀକୁ ମାନେ ଗୋଲାପୀ ସାରଟା ଭଲ ମାନିବ ସେ ଭଲ ଦେଖାହେଉଛି ତାପରେ ସେଟାକୁ ଆମେ କଥା ହେଲୁ ସେ କହିଛି ଯେ ଯେତେ ହେଲେ ବି କାହା ଭଉଣୀ ହେଲା। ହଁ ତ ମୋମି କହ ଆମେ ସେଠି ଆଉ ଗୋଟେ ସାଙ୍ଗର ମୋର କହିଲୁ ହଁ ହଁ ତୋ ଭଉଣୀ ସେଇଥିରେ ତ ଭାଇ ଆମକୁ ମୋତେ କହିଲେ କିଏ ଭଲ ଦେଖାାଉଛି ମାନେ ସେ ମୋ ଭଉଣୀ ଆମେ ଏମିତି ହେଇଥଛ ହଁ ହଁ ତୁ ମନେ ମନେ କହିଦେ ସେ ତୋ ଭଉଣୀ। ମୁଁ କହିଲି କାହିଁ ତୋ ଭଉଣୀ ମୋ ଭଉଣୀ ଗୋଟେ ନୁହଁ କି ସେ କିଛି ହଁ ଏଟା ହେଲେ ତାହେଲେ ଚଳିବ ମୁଁ କହିଲି ହଁଁ ସିଏ ଚାହିଁବ ଯେ ତାକୁ ସିଏ ମଝିରେ ରହିବ ସିଏ ମଝିରେ ରହିବା ଦରକାର ତାପରେ ମଝି ତାପରେ ବାହାରେ ଯିଏ ରହୁଛି ରହୁ ସାଇଟି ରେ ଯିଏ ରହୁଛି ରହୁ ଆଗରେ ପଛରେ ଯିଏ ରହୁ ସିଏ କିନ୍ତୁ ମଝିରେ ରହିବ ତାକୁ ଟିକେ ଟେକା ହେବା ଦରକାର ନହେ- ହବନି ଏମିତି ଆଉ ଆଥରକ ଜାଗରକୁ ଯୋଉ ଆମେ ଯାଇଥିଲୁ ଦେଖନ୍ତୁ ଦିନ ଯାକ ଉପାସ କାହିଁକ ହଁ ପା ମୁଁ ପୁଣି ଜାଗର କେବେ ବି କରିନି ହେଲା ସେ ତ ମୋ ପ୍ରଥମ ଥର ଥିଲା ମାନେ କଣ କିଲୁ ଯେବେବ କରିବି- ମୋତେ ଗୋଟେ ଅସୁବିଧା ହୋଇଯିବ ହଷ୍ଟେଲ ମୁଁ ପ୍ଲସଟୁରୁ ଭାବୁଛି ଟେନଥରେ ଭାବିଥିଲି କରିବି ବୋଲି ଦଶମ ପରୀକ୍ଷା ବେଳକୁ ହେଲା ଇଂଲିଶ ଏକ୍ସଯାମ ତ ପରଦିନ ଥିଲା ମୁଁ ଉପାସ ରହିବି ଇଂଲିଶ ଏକ୍ସଜାମ୍ ଟା ଦେଇପାରିବି କି ବାପା ମନା କଲା କହିଲ ନାଇଁ ନାଇଁ କରନା ତୁ ତୁ କରନା ଆଉ ଫାଷ୍ଟ ପାଳି ଟା କରିବୁ ମାନେ କିଛି ଖାଇବୁ ନି ହେଲା ଖାଲି ପିଇ ପାଣି ଯଦି ପିଇ ନହେଲେ କିଛି ଖାଇବୁନି କିନ୍ତୁ ତ ସେତୁ ଛୁଆ ଟା ହେଇଥିଲେ କଣ କରିବି ମୁଁ ଏଇଟା କଲିନି ହେଲା ତାପରେ ପ୍ଲସ ଟୁ ଫାଷ୍ଟ ଇୟର ସେମିତି ଆମ କଲେଜରେ ଯୋଉ ରହିଥିଲି ସେଠି ସେମିତି କରିବାକୁ ଗଲାକୁ ମୋରଟ ଚାରି ଦିନ ହେଇଥିଲା ମନା କଲେ ଲାଷ୍ଟ ପକୁ ପାଞ୍ଚ ଦିନ ହେଇଥିଲା ମନା କ- ଲେ ମେ ସାଙ୍ଗମାନେ ସବୁ ନାନା ହବନି ହଲାନି ଆଉ ପ୍ଲସଥ୍ରି ସେମିତି ହେ ପୁରା ଫାଷ୍ଟ ଇୟର ସେଦିନ ହେଲି ଆଉ ପୁରା ଫାଷ୍ଟ ଦିନ ସେଦିନ ହେଲି ସେକଣ୍ଡ ଇୟଇ ରେ ସେମିତି ପିରିୟଡ଼ସ ହେଲି ଥାର୍ଡ କୋଉ ଥର ଏମିତି ନାହିଁ ଯୋଉ ଥର କ ମୁଁ ଅସୁବିଧା ହେଇନି ଏଇ ଥର ଗୋଟା ଖାଲି ମେନ୍ କସା ଠିକ୍ ଚା - ଗର ଦିନ ମୋର ସାତ ଦିନ ଥିଲା ଯୋଉଟା କି ମୁଁ କରି ପାରିଲି ମାନେ ଭାନ ଭାରେ ସେଇଟା ଜାଗର ଟାଇମ ରେ ମୋର ଥିଲା ଡେ ମାନେ ଇଏଟା ମାନେ ଅସୁବିଧା ଟା ହେବାର କିନ୍ତୁ ମୁଁ ଆଗୁଆ ହେଇଗଲି ପୁରା ଯୋଉଟା କି ମୋତେ ସବୁ ସାଙ୍ଗମାନେ କହ ତୋର ଭଲ ତ ଭାଗ୍ୟ ଭଲ ଭଗବାନ ଚାହୁଁଛନ୍ତି ତୁ କର ବୋଲି ତ ସେଥିପାଇଁ କଲି ମୁଁ ତ ପୂର୍ବରୁ ବି ଭାବି ସାରିଥିଲି ନା ମୋର କିଛି କରିବିନି ଶାଢ଼ୀ ଫାଢ଼ୀ ଡ୍ରେସ୍ ଫେସ୍ ମୁଁ ତ ମୋର ଅସୁବିଧା ହବ ତାପରେ ସାଙ୍ଗେ ସାଙ୍ଗେ ମୁଁ ଅନଲାଇନରୁୁ ଅର୍ଡର କଲି ଶାଢ଼ୀଟେ ପିନ୍ଧିବା ଆଉ କା ସେଦିନ ପୁଣି ଏ- ଫାଷ୍ଟ ମାନେ ପ୍ରଥମଥର ଥିଲା ନା କିଛି ଖାଇବାନି ପାଣି ଫାଣି ପିଇ ନଥିଲି ସେ ଆର ସାଙ୍ଗ ଦିଇ ଜଣ ଯକ ସେମାନେ ବି କିଛି ଖାଇନଥିଲେ ପାଣି ପିଇ ନଥିଲେ କରିଥିଲୁ ତୁ ପାଣି ଫାଣି ପିଇକି କରିଥିଲୁ ଖାଇକି ଖାଇକି ନା
ନାଇଁ ମୁଁ ଯୋଉଥର କରେ ଯେଉଁ ମାନେ କଣ କହିଲ ପାଣି ଫାଣି ତ ପିଏ ମୁଁ କଣ କହିଲ ଖାଇକି କରେ ମାନେ ଯେଉଁ ପରଟା ଫରଟା ଯେଉଁ ଯେଉଁ ନୁହେଁ ମାନେ ସେଇଟା ସବୁ ଏମିତି ଖାଇକରେ କଣ ପାଇଁ କହିଲେ କାଇଁକିନା ଯୋଉ ମଝିରେ ଥରେ ମୋର ଏମତି ଦେହ ଖରାପ ହେଇଥିଲା କି ଯୋଉ ଡକ୍ଟର ପାଖକୁ ଯାଇ ସେ କହିଲେ ତମେ କେବେ ମାନେ ଦିନକୁ ତମେ ଚାରି ପାଞ୍ଚ ଥର ନାଇ ଖା। ମୁଁ କହିଲି ଦିନକୁ ଚାରି ପାଞ୍ଚ ଥର ଖାଇ ହବନି ସେଥିପାଇଁ ମୋ ମାମା ପାଟି କରେଇ ଏମିତି ଓଷା ବାରରେ ଉପାସ ରହିି ପାଇଁ ଆଉ ମୋ ମାମା ଖାଲି ସୋଧିବ କହିବ କହିବ ଠାକୁର ତୋତେ କଣ କହିଛନ୍ତି କି କଣ ତୁ ଉପାସ ରହିକି ମୋର ପୂଜା କର ବୋଲି ଇଆଡେ ତୋ ଦେହ ଖରାପ ତୁ ଘଣ୍ଟା ବୋଲି ତୁ ଯଦି ନ ଖାଇବୁ ତାହେଲେ ଦେହ ଖରାପ ହବ ପୁଣି ଟେ ପୂଜା କେମି କରିବୁ ମୁଁ କହିଲି ହଉ ତାପରେ ସେ କହିଲା ହଉ ତାହେଲେ ଏମିତି ପରଟା ଫରଟା ଖାଇକି କଲେ ହବ ବୋଲି ମୁଁ କହିଲି ହଁ ଯୋଉରା ଖାଇ ହବ ପିଠା ଫିଠା ଖାଇକି ମୁଁ କରେ ଆଉ। ନହେଲେ ଏ ଯୋଉ ଦେହ ଭଲ ଯୋଉ ମୋର ମାନେ ଏମିତି ନ ଖାଇଲେ ଯଦି ମୁଣ୍ଡ ବୁଲେଇ ଦବ ଇଏ କରିଦବ ସେଇଥିପାଇଁ ମୁଁ ଖାଇକି କରେ ଆଉ।
ନାଇଁ ମାନେ ଦେଖେ ଯାହାର ଖାଇକି ପିଜି ଖାଇକି କରିପାରିବ କରିବ ମୋ ଜେଜେମା ସେମିତି ସେ ସବୁ ଓଷା ଖାଇ ପିଇକି କରିବ ତାର କଣ ଭଗବାନ କହିଛନ୍ତି ତୁ ଉପାସ କର କରିଲେ ମୁଁ ତୋତେ ପୁଣ୍ୟ ଦେବି ନହେଲେ ଦେବିନି ଦେଖେ ଆମକୁ ଯଦି ଭୋକ ଲାଗୁଥିବ ଆମେ ସେ କାମ ଟା କରି ହିଁ ପାରିବାନି ଦେଖେ ପଢିବା ଆକୁ ଆମକୁ ଭୋକ ହବ ବେଶୀ ପଢିଥିଲେ ଆମକୁ ଭୋକ ହବ ପ କୁଆଡ଼େ ଗୋଟେ ଯାଇ ଆସିଲା ବେଳକୁ ସଡନ ଯଦି ଟାଇମ ନହବ ସେଇ ଟାଇମ ଆମେ ଖାଉଥିବା ନା ଭୋକ ହବ ତ କଣ କରିବା।
ହଁ ଯଦି ତମେ ଯଦି ଖାଇ ନଥିବ ତମକୁ ତ ମୋ ମାଇଣ୍ଡ ଟା ଖାଲି ରହିବ ଯେ ମୁଁ କଣ ଖାଇବି ଇଏ କରିବି କିଛି
ହଁ ପା ହଁ ଲୋ ହଁ ସତ କଥା ଯୋଉ ଯେତେବେଳେ ମୁଁ ଭାବିବି ହଁ ଆଜି ଦେଖେ ଆମର ଏବେ ଆମ ଟାଇମ୍ ଟା ଏଇନା ଖାଇବା ଏଇ ଟାଇମ ରେ କିଛି ଓଷା ବ୍ରତ ନାହିଁ କିଛି ଲାଗିବନି ଯୋଉ ଟାଇମ ରେ ଥିବ ସେଇଦିନ ଭୋକ ହବ ମତେ ତ ସେମିତି ହୁଏ ଆଉ ମୁଁ କଣ କରିବି। ସେଥି ମୁଁ କିଛି ଖାଇବିନି ରହିଯାଏ। ରହିଯାଏ ମୁଁ ମାନେ କାନ୍ଦିବିନି କିନ୍ତୁ ରହିଯାଏ ଟିକେ ସମୟ ମତେ ସେଇ ଟାଇମରେ ଭୋକ ହବ ତାପରେ ରହିଯିବି କାରଣ ଫାଷ୍ଟ୍ ଟାଇମ୍ ଜାଗରଟା ଫାଷ୍ଟ ଟାଇମ୍ ନା ସେଥିପାଇଁ ଖାଇନଥିଲି କିନ୍ତୁ ୟା ପରଠୁ ପାଣି ଟିକେ ପିଇବି ନହଲେ ଯୋଉ ଗଳି ଗୋଳା ପଡିବି ଲୋ ମା
ହଁ ସେରା ଯୋଉ ଏମତି- ଖାଇବାକୁ ଯଦି ଧର ତମେ ଏମତି ପାଠ ପଢୁଥିବ ଇଏ କରୁଥିବ ତ ମୁଁ ଏଇଆଡେ ଯଦି ଭୋକ ହଉଥିବ ତମକୁ ପାଠ ପଢିବା ପାଇଁ ଇଚ୍ଛା ହବନି ତମର ଖାଲି ଇଆଡେ ମୁଣ୍ଡ ରହିବ ମନଟା ଥିବ କଣ ଖାଇବି କଣ ହେଇଥିବ କଣ ଇଏ କରିବି ଖାଇସାରିଲା ପରେ ପୁଣି ଇଏ ହେଇଯିବ।
ହଁ ପା
ମନଟା ମାନେ ଇଏ ହେଇଯିବ ଯେ ହଁ ଖାଇସାରିଲି ତ ଗୋଟେ କଣ କାମ ଟା କରିବା କଥା ଇଏ ହବ ଆ ତାର ଯଦି ଖାଇନଥିବ ତମର ଇଚ୍ଛା ହବନି ଖାଇବା ପାଇଁ ଇଏ କରିବା ପାଇଁ ହିଁ କିଛି କରିବା ପାଇଁ ଇଚ୍ଛା ହବନି।
ଆ ହଁ ବା ଆଉ ଏଥରକ କଣ ଭାବିଛୁ ଜାଗରକୁ ପିନ୍ଧିବୁ ବୋଲି ନା କଣ?
ସବୁଥର ତ ଏଥର ମୁଁ ଜାଗରକୁ ଶାଢୀ ଆଣିଛି ଏଥର ବି ସେ ଜାଗରକୁ ଆଣିବି ଶାଢୀ ଆଉ।
ଏଇଟା ବୋଧେ ତୁ ଅନଲାଇନ ମଗେଇଥିଲୁ ନା ଶାଢ଼ୀ ଟା
ହଁ ସେଟା ମଗେଇଥିଲି ମୁଁ ଆଉ ଏଥର ଶାଢୀରେ ମୁଁ ଏତେ ଆଉ କିଣୁନି କାଇଁନା ଯୋଉ ମୋ ମାମାର ତ ସବୁ ଯେତିକି ସବୁ ଶାଢୀ ଗୁଡ଼ା ଅଛି। ତାର ବି ସେଇ ଗ୍ଲେଜୀଙ୍ଗ ଶାଢ଼ୀ କିନ୍ତୁ ତାର ଟିକେ ଭାରୀ କି କି ଶାଢ଼ୀ ବ୍ଲାଉଜ୍ ସବୁ? ମୁଁ ସେଇରା ମାନେ ତ ମୁଁ ସବୁ ଫଟୋ ଫଟ ଉଠାଏ ଆସେ ମୋର ଯୋଉ ଗୋଟେ ଗୋଟେ ମୁଁ ତା ସାଙ୍ଗରେ ମିଶିକି ଫଟୋ ଉଠେଇଏ ସେଇ ଶାଢୀରେ ସବୁ ପିନ୍ଧିକି ଫଟୋ ଉଠେଇ ଦେଇଥାେ ଆଉ ଏବେ ସବୁ ମୁଁ ଖାଲି ପତଲ ଶାଢୀରେ ଆଣିଛି ମାମା କହିଲେଁ ଏଇା ବି ଏଇଟା ତ ଏବେ ଏନା ଚାଲିଛି ଆଉ ଏଇ ବି ବି ଆଣୁଛି ଏଥର ମୁଁ କହିଲି ମୁଁ ଏକଥା ଦେଖିକି ମଗେଇଉଛିଉଟା ତୁ ବି ପିଧିପାରିବୁଉଟା ମୁଁ ବି ପିନ୍ଧିପିବି
ଇମା ମୋ ମାମା ବି ସେୟଆ କହୁଛି ହଁ ବା ମୋ ମାମା ବି ସେଇୟା କହୁଥିଲୁ କଛି ମୁଁ ମଗା ଯେିନ୍ଧି ସେମିତି ଦି ଜଣ ଯା ମେ ମୁଁ ବି ପିନ୍ଧି ପିବିଥରକ ଯୋଉ ମୋର ସାଙ୍ଗ ବାହାଘର ଗଲା ହେଲା। ସେ ଶାଢୀ ମଗେଇଲି ସେ ଦିଟା ଯୋଉ ଆଣିଥିଲି ଗୋଟ ଅନଲନ ଆଲି ଗୋଟେ କିିକି ଆଣିଲି ଦିଇଟା ମା ଭଲ ଲାଗେ ଦିଟାସଷରେ ରଖିଲ ମାନ ଦେ ଦିଟା ସେି ଯିଧିାରିବ ମୁଁ ସେମତିଣୁଛି ନହେ ସେ କହିବ ତୁ ତ ତାହାଘର ସହିତ ତୋ ସହିତ ନେଇକିଳେଇବୁ ମତେ ଏମିତି କହୁଛି। କହୁଛି ତୁ ଏଥର ଗୋଟେ ହଁ ବା ମତେ ଏମି କହୁଛି କହୁଛି ମାନ କି ଗୋଟେ ଅକେଜ ପିଲା ମୁଁ କିବିଇଟ କିଣିବି ଡ୍ରେସେ କିି ଶଢୀଣିବି ବାହାଘର ସେ ତ ଶାଢୀ ତ ନେଇକି ଯିବୁ ଡ୍ରେସ ଗୋଟେ ଏତେ କିଣିକି ଗୋଟେ ଘର ଫୁଲ କଲୁ ଇଏ କଲୁ ଏତି ତ ସମସ୍ତ ସବୁ ତ କମା ହେଇ ହିଁ କହିବେ
ହଁ ଏଇଟା ତ ସେ କରିବ କହିବ ତୋର ତ ଏଇନା କିଛି କାମ ନାହିଁ ଶାରୀରେ ତୁ କଣ କରୁ ଏକା ତ ଏମିତି ମଗାଇ ମୁଁ ପିନ୍ଧିରିବି ତୁ ପିନ୍ଧିରିବୁ ତ ସେ କହିଲ ଏକାଥରେ ହେଇରେ ତ ରଖିଥିବୁ ତ ବାହାଘରକୁ ନେଇକି ଯିବୁ ଆଉ ସେଇଟା ସବୁ ମା ମାନଙ୍କ ଡାଇଲଗ ସେଇଟା ସମସ୍ତେ କହୁଛନ୍ତି।
ହ ଏଇ ଯା ଜାଗର ଆଉ ମାନେ କଣ ଜାଗରକୁ କେମିତି କଣ ମାନେ କଣ କହ ଏଥରକ ଆମେ ଯିବା ଯୋଉ ଭୋଗଟା ମାନେ ଯୋଉ କାଟିକୁୁଟାକି ବନେଇବା
ହଁ ଏଥର ତ ଭୋଗଡା ଏଇଥର ଯୋଉ ଭୋଗ- ଭୋଗ ପୁରା ବହୁତ ଲେଟ୍ ହେଇଥିଲା ମୁଁ ସେଇଠି ଭୋଗ ଥାଳି ଥୋଇ ଦେଇକି ଯାଇଥିଲି ମୁଁ ତିନିଥର ନା ଚାରିଥର ମନ୍ଦିର ଭିତରେ ଯାଇକି ଦେଖିଲି- କହିଲି ସେ ପୂଜା ହେଲାଣି ସେ- ନା ନାଇଁ ପୂଜା ହେଇନି ମୁଁ ତମକୁ ଡାକିବିନି-
କଣ କରୁଛନ୍ତି କହିଲ ଚାରି ପାଞ୍ଚ ଥର ଫେଜ କରିକି କରୁଛନ୍ତି, ପ୍ରଥମ ଥର ହଉଛି ଯୋଉମାନେ ଏ ପୁରା ମାନେ ପ୍ରଥମ ଥର ଯୋଥାକୁ ଡାକୁଛନ୍ତି ସେକେଣ୍ଡ ଥର ଅଧାକୁ ଡାକୁଛନ୍ତି ତୃତୀୟ ଥର ଡାକୁଛନ୍ତି ଚତୁର୍ଥ ଥର ଆମର ବା ପହିଲା ଯାଇକି ଭୋର ବେଳକୁ ପଡିଲା ନା କଣ ମୋ ସାଙ୍ଗଟାର- ସେଇଟା ଗୋଟେ ଜାଗାରେ ମୁଁ ଯାଇପାରିବିନି ତୁ ଗୋଟେ ଜାଗା ନେଇକି ଲଗେଇ ଦେ ସେ କହିଲା ହଁ ଗୋଟେ ଜାଗରେ ଲଗେଇ-
ହଁ ବା ସେଇଠିକି ଯୋଉ ପୂଜା ଯିଏ କରୁଛନ୍ତି ସିଏ ମୋ ମାମୁ ହେବେ- ସେଇଥିପାଇଁ କଣ ମୁଁ ତାଙ୍କୁ ଯେତେବେଳେ ଯେତେବେଳେ ଯାଇ କହି କହିବି ମାମୁ ହେଲା ସେ କାହିଁକି ଛାନିଆ ହଉଛୁ ମୋତେ- ଡାକିବିନି ତେଣୁ କହିଲି ଏତେ ଏ କଙ୍ଗଲ ଏ- ଥର ଯୋଉ ସେ ମନ୍ଦିର ଭିତରେ ଯୋଉ ଆଣୁନାହାନ୍ତି କି ଶହେ ଆଠ ବେଲ ବତ ଏମିତି ଅଭିଷେକ କରିବା ପାଇଁ କଣରେ- ସେ ସେଇଠିନା ବସିକି ପୁଣି ଅ- ସେ କରୁଛନ୍ତି ନା ସି ପୁଣି କହୁଛନ୍ତି ତାଙ୍କର ସରିଲା ପରେ ପୁଣି ସେ ପୁଣି ତାହେଲେ ବି ସେତେବେଳ ଆସିକି ବଚଛନ୍ତି ମାନେ ତାଙ୍କର ତ ଆଗେ କରିବାକୁ ପଡିବ ନା। ଆମେ ମାନେ ବସିବା ଯାହାେଲେ ମହାଦେବ ଉଠ ଉଠିବ ପର୍ଯ୍ୟନ୍ତ ସେ କହୁଛନ୍ତି ହେତିକି ପର୍ଯ୍ୟନ୍ତ ତ ଟାଇମ ଅଛି ଆଗ ଆଙ୍କର ସାକି ତାଙ୍କର ତାପରେ ସେ କରିବ ଆଉ।
ଫୁଲରେ ବି ତମୋ ସାଙ୍ଗ ଟା ତାକୁ କହିଥିଲେ ସେ ତୋ ମାମୁ ଯିଏ ହବ ଯୋଉ ନନା କହିଥିଲେ କରିବା ପାଇଁ ସେ ଦ ଦୁର ମାନେ କଢରେ ଗୋଟେ ମାଳ କରିକି ଦିଟା ନେଇକି ଯାଇଥିଲା ମାନେ ଲଗା ହବ ବୋଲି ତାଙ୍କର ଇଏ କରିବା ପାଇଁ ସେ ନନା ଏତେ ଯିବେନି ବୋଲି ତୋଳିକି ଆମେ ମିଶେଇକି ସେ ତାର ମୁଁ ତୋଳିଥିଲି ସେ ତାର କରୁଥିଲା ଆଉ ମୁଁ କ ମୁଁ ତୋଳି ତୋଳି ଦଉଛି ତୁ ଅଧା ଅଧା କରିିକ ଚାଲ ମାନେ ଟାଇମ ହବନି ନା।
ହଁ ବା ମୋ ମା ମାମୁଁ ବି ମତେ ସେ ମଜ ଏ ଯୋଉ ମତେ ବି ସେ ଜାଗର ଆସିଲେ ନହେଲେ ଜାଗର ଆସିଲେ ମତେ ସବୁବେଳେ କହିବେ କହିବେ ତୋର ଦାୟିତଵ ହେଲା ସବୁ ଓଳାଉଳି କରିଦବ ମୁଁ କହିଲି ହଁ ଓଳାଉଳି କରିଦେବି ତା ସେ କହିଲେ ମୁରୁଜ ପୁଜ ପକେଇଦେବୁ ମୁଁ କହିଲି ମୁରୁଜ ହଁ ପକେଇ ଦିଅନି ଯେ କିନ୍ତୁ ଯଦି ମୁରୁଜ ରା ସେ ଯଦି ପକେଇବୁ ସେଇ ମନ୍ଦିର ଭିତରେ ତ ପକେଇବନି କାହିଁ ନା ପୁଷ୍ପା୍ଳ ଦେବା ପାଇଁ ସମସ୍ତେ ସେଠି ଠିଆବେ ଆଉ କଉଠଆ ହେବେ ଆଉ ଯଦି ବାହାରେ ଯୋଉ ପାହାଚ ଯେତିକି ଜାଗା ଅଛି ସେଇଠି ତ ସମସ୍ତେ ବସିବେ ଆଉ ଯଦି ଗୋଟେ ଅଧା ଅଧା ଫୁଲ ଟି ଟିକ ଗୋଟେ ଏମତି କରନ୍ତି ତାହଲେ ସେ ପାହାଚ କ କତିରେ ହିଁ କରନ୍ତି ଆଉ ଯେତେବେଳେ କୀର୍ତ୍ତନ ମାନେ ଯୋଉ ସାତ ଯୋଉ ବୁଲନ୍ତି ସାତ ଥର ମାନେ ତ ସେଇଟା ପୁଣି ସେଇ ଚାରିଗରେ ବୁଲୁଛନ୍ତି ଆ କେମିତି ଚାଲ ପୁଣି ସେପଟେ ତ ଦୀପ ଲାଗିଥିବ ନା ସେପଟେ ଆଉ ଚାଲିହବ କି। ସେଥିଆ ମୁଁ ଆଉ କରୁନି ମୁଁ ପକେଇନି ଆଉ
ନକ୍ସା ଭିକା କହିଥିଲୁ ଯେ ଏଟା ଏଇଠି ପକେଇଲେଟା ହବନି ଏଟା ଏଇଠି ପକେଇଲେ ଜାଗାଟା ହବନି। ପୁରା ପୁରା ବୁଝେଇଦେଲୁଯେ ସେ କଥାରେ କିଛି କହିପାରିବନି ତତେ ବୁଝେଇକି ଆଉ ଥରେ ସେ ଭୁଲ ତୋର କିଛି ବାହାର କରିପାରିବେନି କି ତାଙ୍କୁ ଠିକ୍ କରିିକ କହିପାରିବେନି।
ମତେ ଟିକେ ପକେଇ ମାନେ ଯୋଉ ଶୁ ଚିତ୍ର କରିବା ପାଇଁ ଆଉ ଯୋଉ ମୁର୍ଜି ଫୁଜ ପକେଇବା ପାଇଁ ଭଲ ଲାଗେ ତ ସେଇଥିପାଇଁ।
ହୁଁ ହଁ ସେ ହ ସେଇଆ ତ ଜାଣିଥିବେ ଭାଣିଜୀ କଣ ଭଲ ସେଥିପାଇଁ କହିଲେ ଆଉ ଯାହାର ବିି ଗାଁ ଝିଅ ନା। ଶୁଣୁ ହୋଉ ଚା। ଏଥରକ ଜାଗରକୁ କିନ୍ତୁ ମିଶିକି ଶାଢ଼ୀ ମଗେଇକି ଏମିତି ଇଏ ନେଇକି ଯିବା ମାନେ କରିକକି ବେଲପତ୍ର ସେ ଯୋଉ ଦୁଦୁରା ହୋଉ ତତେ ପରେ କଲ୍ କରିବି ଆଉ ହେଲା।
ହଁ ହଁ।
ହୋଉ।